ହ୍ୟାଲୋ ବନ୍ଧୁ।
ହଁ ବନ୍ଧୁ ନମସ୍କାର।
ହଁ ନମସ୍କାର ଆଉ ବନ୍ଧୁ କଣ ଖବର?
ଆଉ ବନ୍ଧୁ ସବୁ ଭଲ ଆଉ ଆଉ କଣ କରିବା। ଆଉ ସବୁ ଦେହପା ଭଲ ତ ଘରେ।
ହଁ ଭଲ ଆଉ।
ଆଉ ଆଣ୍ଟି କଣ କରୁଛନ୍ତି?
ଏଇ ଆସୁଛୁ ଗୋଟେ ନୂଆ ଜାଗା ଟିକେ ବୁଲିବାକୁ।
ଓ ବନ୍ଧୁ ତମେ ତ ବୁଲୁଛ ସବୁବେଳେ ଆଉ।
କଣ କଣ କରିବା ନୂତନ ନୂତନ ଜାଗା ଟିକେ ଦେଖି ପରିଦର୍ଶନ ନକଲେ ଆଉ ଜୀବନର ଅର୍ଥ ଆଉ କଣ ଭାଇ ଆଉ।
ବନ୍ଧୁ ତମେ ଭଲ ଭଲ ଜାଗା ବୁଲୁଛ ଆଉ।
ହଁ ବର୍ତ୍ତମାନ ଏଇ ବର୍ତ୍ତମାନ ଆମେ ଏଇ ଟିକେ କୁସୁମା ଯେଉଁ ଗୋଟେ ଅଛି ଯାଜପୁରରେ
ହଁ ବନ୍ଧୁ ହଁ କୁହ ବନ୍ଧୁ।
ହଁ ସେ ଯୋଉ ଆମର ଯୋଉ ସେ କୁସୁମା ଯୋଉ ଅଛି ସେ ଯୋଉ ପାର୍କ ଗୋଟେ ଅଛି ବୁଝିଲେ କି। ହଁ ସେଇଠିକି ଆସିବୁ ବୁଲିବାକୁ।
ଓହ ରାତିତିରେ।
ଆ ଏବେ ଫେରୁଛୁ ଆଉ।
ହୋ ବନ୍ଧୁ ସେଇ ଜାଗା ଟା ତ ଉନ୍ମୋଦ ମୁକ୍ତ ଜାଗା ଆଉ। ମନ ପ୍ରଫୁଲ୍ଲିତ
ବାସ୍ ବାସ୍ ଠିକ୍ କରିଛ ଆସିଲୁ
ପୁରା ସେଠି ଆରାମ ସେ
ଟିକେ ସନ୍ଧ୍ୟା ବେଳେ ଯାଇ ପହଞ୍ଚିଲୁ। ହଁ ସେଠି ତୁମର ଟିକେଟ ବ୍ୟବସ୍ଥା ବି ଅଛି ସେଠି।
ହଁ ଟିକେ ସବୁ ବ୍ୟବସ୍ଥା ଅଛି ଆଉ।
ହଁ ସେଠି ତମର ହଁ ମାନେ ପ୍ରତି ଲୋକ ବିଛା ଟିକେଟ୍ ନେଉଛନ୍ତି ତିରିଶ ଟଙ୍କା। ଆଉ ଦର ମନେକର କାହାର ବାହାଘର ବାହାଘର ପୂର୍ବରୁ ଯୋଉ ଏବେ ଯୋଉ ପ୍ରି ୱେଡିଙ୍ଗ ସୁଟିଂ କରୁଚନ୍ତି ବାହା ଘର ପର୍ବରୁ ଗୋଟେ ସୁଟିଂ ଫୁଟିଂ କରୁନାହାନ୍ତି
ହଁ ତାଙ୍କର ଯୋଉ ପ୍ରାଇସ୍ ଅଛି ଚାଲିଚି ଆଉ
ହୁଁ ତାଙ୍କ ପାଇଁ କଣ ଶହେ କି ଦେଢ଼ଶହ ଏମିତି କଣ ଘଣ୍ଟା ପିଛା ରଖିଛନ୍ତି। ମୁଁ ଟିଯେ ମୁଁ ଟିକେ ପଚାରି ବୁଝୁଥିଲି ତାଙ୍କୁ ସବୁ। ମୁଁ କହିଲି ଆଉ ଆପଣଙ୍କର କେତେ ବର୍ଷ କଣ ହେଲାଣି କଣ କେମିତି
ଆଉ ବନ୍ଧୁ। ଆଉ ବନ୍ଧୁ ତମର ଫଟୋ ଉଠେଇଆକୁ ବଢିଆ ଜାଗା ଟି ସେ ଜାଗାଟି।
ହଁ ଅତି ଗୋଟେ ଉନ୍ନତ ଉତ୍ତୀର୍ଣ୍ଣ ଜାଗା ଗୋଟେ ସେଟା।
ଖାଲି ଗୋଟେ ଡି ଏସ୍ଲର କ୍ୟାମେରା ଟା ଆସିଲେ ପୁରା ପ୍ରି ୱେଡିଂ ଫଟୋ ଉଠେଇଲା ଭଳିଆ ଲାଗିବ।
ହୁଁ ଭଲ ଜାଗା ଭଲ ପରିବେଶ।
ଆଉ ବନ୍ଧୁ ଜାଣିଚ ନା ତା ଉପରେ କିଛି?
ହଁ ତାପରେ ହା କିଛି ଅଳ୍ପ କିଛି ଜାଣିଚି। ସେ ତାଙ୍କୁ ପଚାରୁଥିଲି ସେ ସବୁ କହୁଥିଲେ।
ଆଉ ଇଏ ଗୋଟେ ଜାଗା ନଥିଲା ଆଗରୁ ଭଲ।
ହଁ ସେଠି କାଳେ ଆମର ଟିକେ ଅଲଗା ଜିନିଷ ସବୁ ପଡୁଥିଲା ପଡୁଥିଲା।
ଠି ଗୋଟେ ଥିଲା ହଉଚି ପଙ୍କ ମାନେ ଇଏ ଭଳିଆ ଜାଗାଟିଏ
ହଁ ପଙ୍କ ଜାଗା ଟିଏ ଥିଲା। ଏ ଯୋଉ ଆଗରେ ଆମର ଯୋଉ ମେଡିକାଲ ହୋଇଚି ମେଡିକାଲ ର ସବୁ ପଜ ଯ୍ୟର୍ବସ୍ତୁ ସେଠି ସବୁ ପକଉଥିଲେ। ହଁ ବର୍ଜ୍ୟବସ୍ତୁ ସେଠି ନିଷ୍କାସନ ହଉଥିଲା। ହୁଁ।
ଆଉ ଭାଇ ସେଟାକୁ ପୁରା ପୋତା ହେଇକି
ହୁଁ ଆଖପାଖର ଲୋକ ମିଶି ତାକୁ ସେଟାକୁ ଟିକେ ଲଢେଇ ଲାଢେଇ କରି ସେଟାକୁ ଟିକେ ପୋତାପୋତି କରି ସେଟାକୁ ଗୋଟେ ଭଲ ନୂତନ ଗୋଟେ ପାର୍କରେ ପରିଣତ କରିଛନ୍ତି ମୁଁ ଶୁଣିଚି ସେଟା ହୁଁ।
ଆଉ ଦେଖୁଛ ତ ଏବେ ଲାଗୁଚି ସେ ଯୋଉ ଇଏ ଭଳିଆ କିଛି। ପୁରା ଉନ୍ମୋଦିତ ଆତ୍ମ ଶୃଙ୍ଖଳା ପୁରା ସେଠି
ହୁଁ ହୁଁ। ସେଠି ଆମର ବହୁତ ବି ପିଲା ସବୁ ସେଠି ସୁଟିଂ ଫୁଟିଂ କରୁଚନ୍ତି। ଆଉ ପିଲା ସବୁ ଫଟୋ ଫଟୋ ଉଠାଉଚନ୍ତି ମୁଁ ଦେଖୁଥିଲି ରିଲ୍ ବି ଏବେ ବହୁତ କିଛି କରୁଚନ୍ତି। ଭଲ ଜାଗା ଭଲ ହୋଇଚି।
ଭାଇ ଜାଗା ପୁରା ଉନ୍ମୋଦ ମୁକ୍ତ ଆତ୍ମ ଶୃଙ୍ଖଳା। ମନ ପ୍ରଫୁଲ୍ଲିତ ସେ ଜାଗାରେ ବସିଲେ ଆଉ ଭାଇ ପାର୍କ ଅଛି ଛୁଆ ପିଲାମାନଙ୍କ ପାଇଁ ବସିକି ଖେଳିଆକୁ ବସିବା ପାଇଁ ସେଠି।
ହୁଁ ସେଠି ଗୋଟେ ମଝିରେ ଗୋଟେ ପୋଖରୀ ଅଛି। ତାଧୀରେ ବୋଟ ସବୁୁ ଅଛି ବୋଟିଂ ହଁ ଦିନରେ କାଳେ ସେଠି ବୋଟିଂ କରନ୍ତି ସବୁ ପିଲାମାନେ।
ହଁ ରାତିରେ ଟିକେ ଅସୁବିଧା ହବ ଲୋକ ଫୋକ ଯଦି ଇଏ ହେଇଗଲେ ବୁଡିଗଲେ। ସେଥିପାଇଁ ରାତିରେ ନାହିଁ।
ରାତିରେ ହେଇଠି ଗୋଟେ ପାଣି ରେ ସେ ବି ସବୁ ପାଇପ ରେ ଲାଗି ସବୁ ପାଣି ସବୁ ଏପଟ ସେପଟ ସବୁ ନା ଚୁଜି। ହଁ ସେଆ ଅତି ସୁ ମାନେ ଚମତ୍କାର ଦୃଶ୍ୟ ସେ ସବୁ।
ଚମତ୍କାର ମାନେ
ହଁ ଲୋ ହଁ ଲୋକମାନଙ୍କ ବୁଦ୍ଧିକୁ ମାନିଆକୁ ପଡିବ ଭଲ କରିଚନ୍ତି।
ପୁରା ଆତ୍ମଶୃଙ୍ଖଳା ନା ସେଠି?
ହୁଁ ବହୁତ ସୁନ୍ଦର ଜାଗା, ଥରେ ନିହାତି ଥରେ ବୁଲିବା ଦରକାର ସେଇ ଭିତରେ।
ହଁ ଯିଏ ବୁଲିଛି ସେ ଜାଣିଛି ମଜା ତାର।
ହୁଁ ଆଉ ଚାରି ପାଖରେ ତାର ସବୁ ଛଟା ସବୁ କରାହୋଇ ସେଠି ସବୁ ପିଲାମାନେ ବସୁଛନ୍ତି ଦେଖିଲି ମୁଁ। ଯିଏ ସବୁ ମନେକର, ହୁଁ ଆଶ୍ରୟ ନେଇପାରିବେ। ଖରାରେ ବି ପିଲାମାନେ ବସିପାରିବେ ଭଲ ହେଇଛି। ହୁଁ।
ପୁରା ଆଜି ଆସିକି ବୁଲିକି ପୁରା ଏ ପୁରା ଖୁସି କଲ ଆଉ ମନକୁ ଆଉ।
ବାଁପଟେ ତ ପ୍ରବେଶ କଲି ବାଁ ପଟରେ ଆମର ହଉ। କୋଠା ଘର ହେଇଥିଲା ମୁହାବିଲ ବୋଧେ ଏଇଠି ସବୁ ରୁମ୍ ଭଡ଼ା ଦିଆଯାଉଛି ଦେଖିଲା ବେଳକୁ ସେଠି କିଛି ସେମିତି କିଛି ନାହିଁ କାଳେ।
ହେଲା ଆଉ।
ନା ସେଠି ରୁମୁ ଭଡ଼ା ଫଡ଼ା ଦିଆଯାଏ?
ପୁରା ତମେ ପୁରା ଆଜି ଖୁସି ହେଇଛ ଆଉ ବୁଲିକି ଆଉ। ଭଲ ଜାଗାକୁ ଆସି ସିଥିଲ। ଭଲ ଜାଗାକୁ ଆସିଲ, ବୁଲିଲ। ଆଉ କିଛି ଆମକୁ ମାନେ ଇଏ କର। କେମିତି ଲାଗିଲା? କେମିତି ପରିଦର୍ଶନ କଲ ଜାଗାକୁ?
ହୁଁ, ତାର ପା ଶୁଣନ୍ତୁ। ତାର ଯୋଉ ଯୋଉ ଯୋଉ ପୋଖରୀରେ ସବୁ ମାଛ ବି ଅଛନ୍ତି ମୁଁ ଦେଖିଲି।
ହଁ ବନ୍ଧୁ।
ହୁଁ ପୋଖରୀ ରେ ମାଛ ବି ଛଡା ହେଇଛି। ମୁଁ ପଚାରିଲି ତାଙ୍କୁ। ମୁଁ କହିଲି ଏ ପୋଖରୀରେ କଣ ମାଛ ତମର? କହିଲେ କି ନା ସେ ଜଣେ ଲୋକ ଜଣେ ତାଙ୍କୁ ଲିଜ୍ ନେଇଛନ୍ତି। ଲିଜରେ ନେଇ ସେଠି ମାଛ ଛାଡିଛନ୍ତି। ମାଛ ଚାଷ ହଉଛି ସେଥିରେ। ମୁଁ କହିଲି ଏ ଯୋଉ ହଁ ମୁଁ କହିଲି ଆଉ ସେଥିରେ ସେ ଯୋଉ ପାଣି ଫାଣି ଯଉ ନାଚ ଫାଚ ହଉଛି ସେଥିରେ କିଛି ପ୍ରଭାବ ପଡ଼ୁନି ମାଛ ଉପରେ କହିଲେ ନା ସେଥିରେ କିଛି ପ୍ରଭାବ ପଡ଼ୁନି ମାଛ ଉପରେ।
ମାନେ ସେଇ ପାଣି ଟା ବୋଧେ ଇଏ ଫେର ରି ଇଏ ହେଇଯାଉଛି।
ହଁ ତାଙ୍କର ପ୍ୟୁରିଫାୟାର ଲାଗିଛି। ପ୍ୟୁରିଫାୟାର ଦ୍ଵାରା କୌଣସି ତାଙ୍କୁ ମା ଛ ମାନଙ୍କୁ କୌଣସି ଅସୁବିଧା ହେବ ନାହିଁ ଏହାଦ୍ଵାରା।
ଆଉ ମାଛ ମାନେ ଆରାମସେ ତାର ପହଁରିବେ ଇଏ କରିବେ ସବୁ କରିବେ ଆଉ।
ପାହାଚ ପାହାଚ ସବୁ କରାହେଇଛି। ପାହାଚ ସବୁ ଫୁଲ କୁଣ୍ଡ ସବୁ ବିଭିନ୍ନ ପ୍ରକାରର ଫୁଲ ନୂତନ ନୂ ନୂତନ ଫୁଲ ସବୁ ତିଆରି କରାହେଇଛି। ଆଉ ସେମାନଙ୍କର କରରେ ସବୁ ଗଛ ସବୁ ତିଆରି ଲଗା ହେଇଛି। ସେମାନଙ୍କୁ ସବୁ ମାଳି ବି ଅଛନ୍ତି। ସେମାନଙ୍କୁ କାଟୁଛନ୍ତି ଗଛଟା ବେଶୀ ବଢିଗଲା ବେଳକୁ, ତାକୁ ଡିଜାଇନ ବି କରୁଛନ୍ତି ସ୍ୱତନ୍ତ୍ର ସବୁ କରାହଉଛି ତାଙ୍କ ସବୁ ଭଲ ଭଲ ଚିତ୍ରିତ କରାହଉଛି। ହାତୀ, ବାଘ ଏମିତି ବି ଚି ଚିତ୍ର କରିଦଉଛନ୍ତି।
ଆଉ ବଢିଆ ଜାଗା ଟା ଆଉ। ଆଜି ବୁଲିକି ମନ ପୁରା ଆନନ୍ଦିତ ହେଇଯାଇଥିବ ଆ
ହୁଁ ତମେ ଥରେ ଆସି ବୁଲିଯାଅ, ଦେଖିଯାଅ ଟିକେ ଜାଗା ଟିକେ ନୂତନ ଜାଗା। ହୁଁ।
ମାନେ ଆଉ ମନ ଆଉ ରହୁନି, କାଲି ପଳେଇବାକୁ ଇଚ୍ଛା ହଉଛି।
ହଁ ତମ ସାଙ୍ଗସାଥି ଭାଇ ବନ୍ଧୁଙ୍କୁ ଟିକେ ବୁଲାଅ ଦେଖାଅ ଜାଗା ଭଲ ଜାଗା। ହ
କିଛି ଶିଖିବାକୁ ଅଛି ନା ଜାଗା?
ହୁଁ ହୁଁ ଜାଗାରେ ଶିଖିବାକୁ ତ ସେମିତି କିଛି ଏତେ ଇଏ ନୁହଁ ମାନେ ମନ ଖୁସି ହେଲା ଭଳି ଜାଗାଟେ ଆନନ୍ଦିତ ମନକର ମନେକର ଗୋଟେ ଲୋକ ଦୁ ଦୁଃଖ ରେ ଅଛି ଜାଗାକୁ ଗଲେ
ମାନେ ରାତିରେ ଗଲେ ସେ ଜାଗା ଟାକୁୁ ବଢିଆ ନା। ଏବେ ତ ଯୋଉ ଗରମ ହଉଛି ତା ତାପମାତ୍ରା ପଇଁଚାଳିଶ ଡିଗ୍ରୀ କୁ ତାପମାତ୍ରା କୁ ଲାଗୁଛି ପଞ୍ଚାବନ ତାପମାତ୍ରା ଭଳିଆ।
ହୁଁ କଣ କରିବା? ଗଛ ବଛ ସବୁ ଶେଷ ହେଇଗଲାଣି ଆଉ। ହବ ସେଇୟା ଆଉ।
ଆଉ ମନ ତ ପ୍ରଫୁଲ୍ଲିତ ହେଇଯାଇଥିବ ତମର ଆଉ।
ହୁଁ ତମ ସେ ପାଖରେ ପାଖରେ କୋଉଠି ଭଲ ଗୋଟେ ପାର୍କ ଅଛି ନା କଣ ପା?
ହଁ ଆମର ପାର୍କ ଅଛି। ସେଇଭଳିଆ ଗୋଟେ ଛୋଟ ଆକାର ଇଆ କରିଛନ୍ତି ଆଉ। ଲୋକମାନେ ମି ଶିକି କଷ୍ଟ କରିକି ଆଉ।
ହୁଁ
ଏଠି ବି ଭଲ ହେଇଚି।
ହୁଁ, ସେଠି କଣ କେମିତି ସବୁ ଅଛନ୍ତି? ପିଲାମାନଙ୍କ ଖେଳିବା ପାଇଁ ସବୁ ତିଆରି କରାହେଇଚି ନା।
ଆଉ ଜିମ୍ ମାନେ ବଡି ମାନେ ଇଏ ଫୁର୍ସତ ମାନେ କରିଚି ଶାରୀରିକ ଇଏ ସବୁ ଅଛି।
ହଁ, ଶାରୀରିକ ପରିଶ୍ରମ କରିହବ ଯେମିତି ଆଉ ନା କଣ?
ହଁ ଭାଇ, ବନ୍ଧୁ।
ଛୋଟ ପିଲାଙ୍କ ମାନଙ୍କ ପାଇଁ କରାହେଇଚି ନା ବଡ ପିଲା ଛୋଟ ପିଲା ସମସ୍ତେ କରିବେ?
ବଡ ପିଲା ଛୋଟ ପିଲା ସବୁ କରିପାରିବେ, ବହୁତ୍ କଷ୍ଟ କରିକି ଲୋକମାନେ କରିଚନ୍ତି। ହଁ, ତମେ ଆସ ଇଆଡେ କେବେ ବୁଲି ଆସିବ।
ହୁଁ ମୁଁ ଶୁଣିଥିଲି ଆ ତମ ସେପଟେ ଘର ପାଖେରେ ଗୋଟେ ଭଲ ଗୋଟେ ପାର୍କ ଅଛି ବୋଲି, ଦେଖିବା ଏଇ ଗୋଟେ ଜାଗା ତ ଦେଖିଲି ଭଲ ଜାଗା। ହୁଁ, ଯିବା-ଯିବା।
ଆଉ ବନ୍ଧୁ ଆଜି ମୁଁ ଟିକେ ଯାଇଥିଲି ବୁଲିବା ପାଇଁ।
ହୁଁ, କୁଆଡେ ଯାଇଥିଲେ?
ଆମ ଏଇଠିକି ଆମ ଏଇଠିକି ବୁଲିଆକୁ ଯାଇଥିଲି ଟିକେ ଭୋକ କଲା ମୋମୋ ଟିକେ ଖାଇଲି। ଭାଇ ସେ ଯୋଉ ମୋମୋଟା ଯୋଉ କେ ଏଫ୍ ସି ମୋମୋଟା ଯୋଉ ଟଷ୍ଟ
ଭାଇ ଏ ହଁ ଏଠି ଆମର ଆପଣଙ୍କର କୁସୁମା ପାଖେରେ ବହୁତ୍ ଗୁଡ଼ିଏ ମୋମୋର ଷ୍ଟଲ୍ ଅଛି। ଦୋକାନ ସବୁ। ହଁ ମୁଁ ଆଜି ମୋମୋର ସ୍ଵାଦ ଟିକେ ନେଇଚି, ଭଲ ଲାଗିଲା ମତେ ମୋମୋ ଟା।
ବେଶ୍ କରି ସେଠି ଗୋଟେ କ୍ରିଷ୍ଣା ମୋମୋ ଟା ଅଛି, ସେଇଟା ବହୁତ୍ ଉନ୍ମୋଦ ମୁୁକ୍ତ।
ହଁ-ହଁ ମୁଁ ତ ସେଇଠିକି ଯାଏ ଆଉ ହୁଁ।
ହେଲା ଆଉ ତାଙ୍କର କେବଳ ଅଲଗା ତେଲରେ ଛଣା ହୁଏ ଆଇଁଷ ଆଉ ନିରାମିଷ।
ହୁଁ।
ଆଉ ତାର ପିସ୍ ବି ବଢିଆ।
ହୁଁ ଭଲ ମାନେ ଭିତରେ ଯୋଉ ଜିନିଷଟା ଦିଆ ହେଇଚି ଭଲ ଭାବରେ ଦିଆ ହେଇଚି ସିଝିଯିବ ଜିନିଷଟା। ଖାଇଲେ ଗୋଟେ ଟେଷ୍ଟ ଗୋଟେ ଭଲ ଲାଗୁଚି, ସ୍ୱାଦ ଗୋଟେ ଭଲ ଲାଗୁଚି ସ୍ୱାଦ।
ସ୍ଵାଦ ତାର ଗୋଟେ ଅଲଗା ମାନେ ଇଏ ର।
ହଁ ତାଙ୍କ ଢାଞ୍ଚା ଟିକେ ଅଲଗା, ମୁଁ ଯାହା ଦେଖିଲି ତାଙ୍କ ଯୋଉ କାର୍ଯ୍ୟକ୍ରମରୁ ତାଙ୍କ ଢାଞ୍ଚା ଟିକେ ଅଲଗା ଭଲ କରୁଚନ୍ତି। ଅନ୍ୟ ଲୋକମାନଙ୍କ ଅପେକ୍ଷା ସେ ଟିକେ ଭଲ କରୁ ଚନ୍ତି, ଲୋକ୍ ହଁ ଲୋକମାନେ ବି ତାକୁ ବହୁତ୍ ଭଲ ପାଉଚନ୍ତି ଭଲ ଲୋ
ଆଉ ଆଜି କାହା ସହିତ ମା ଙ୍କ ସହିତ ଆସିଥିଲ?
ହଁ ମା ଙ୍କ ସହିତ ଟିକେ ବୁଲି ଆସିଲୁ, ମୁଁ କହିଲି ତ ବହୁତ୍ ଦିନ ହେଲା ଘରେ ରହିଲେଣି ଟିକେ ବାହାର ଜାଗା ଟିକେ ବୁଲି ଆସିଲେ ଭଲ ହବ, ମନ ଟିକେ ଶାନ୍ତି
ଆଉ ତମେ ଆଉ ମାଆ ଆଉ କିଏ ଭାଇ ଭଉଣୀ ଆ
ନା-ନା ମୁଁ ଆଉ ମା ଯାଇଥିଲୁ।
ବଢିଆ ଆଉ ମା ଙ୍କ ସହିତ ବୁଲିବାଟାର ନିଆରା ଇଏ ଆମେ ସେଇଟାକୁ ଗ୍ରହଣ କରୁଚୁ ଆଗୁରୁ। ତମେ ବି ଆଜି ଆସିଥିଲ ଭଲ ଲାଗିଲା ଶୁଣିକି ମା ଙ୍କୁ ନେଇକି ଆସିଥିଲ।
ହଁ ମାଙ୍କ ସହିତ ବୁଲିବା ନା ଆଉ ଇଏ ଆଉ ଏ ଯୋଉ ପିଲା
ଆଉ ଯିଏ ଆମକୁ ନଅ ମାସର କଷ୍ଟ ଇଏ କରିକି ରଖିଛି ଆଉ ତାକୁ କୁ ଆମେ ଯଦି କିଛି ତା ପାଇଁ ନକରିବା ଆଉ କାହା ପାଇଁ କରିବା। ବାପା ତ ଆମର ପଦା ଜିନିଷକୁ ଦେଖିଲେ ଇଏ କଲେ ବୁଲିଲେ କିନ୍ତୁ ମା କଣ ଘରେ ରହି ରହି ତାଙ୍କୁ ପଡା ଥକା ଲାଗୁଥିବ ତମେ ଭଲ କଲ ମାଙ୍କୁ ଆଣିଥିଲ।
ହୁଁ ବାପା ତାଙ୍କର ତାଙ୍କ କାମରେ ବ୍ୟସ୍ତ ନା ସିଏ କେତେବେଳେ କଉଟେ ମାଆଙ୍କୁ ଟିକେ ବୁଲେନା ଆମେ ଏଇ ବଡ ହେଲେଣି ଇଏ ହେଲେଣି ସବୁ ଜାଣିପାଇଲେଣି।
ବୁଦ୍ଧି ହେଲାଣି ଆମର।
ହଁ ଟିକେ ବୁଲ ବାଲି ଆସିନେ ଟେ ବାହାର କୋଉଠି ତାଙ୍କର ବି ଟିକେ ଇଚ୍ଛା ଥିବ ନା କଉଠି ବାହାର ଟିକେ କଣ ଖାଇବା ବାହାର ଟିକେ କେଉଁଠି କଣ ଦେଖିବା ନୂଆ ଜିନିଷ କଣ ଟିକେ ବୁଲିବା ବୁଝିଲେନା?
ଜିନିଷ କଣ ଦେଖିକି
ହୁଁ
ଉତ୍କଣ୍ଠା ଟିକେ ବଢିବ ତାଙ୍କର
ହୁଁ ସିଏ ଆଜି ବହୁତ ଖୁସି ହେଲେ ବୁଲିଲେ ସବୁ ଜାଗା ଦେଖିଲେ। ତାଙ୍କୁ ବିଭିନ୍ନ ପ୍ରକାର ଖାଇବାକୁ ଦିଲ୍ଲୀ ଆଜି ଆମର ଯୋଉ ମକା ହୁଁ ମକା ସିଝା ସେଠି କରୁଛନ୍ତି ମକା ସିଝା ଟିକେ ଦେଲି। ମୁ କହିଲି ସେ ମନା କରିଥିଲେ ମୁ ହଁ ମୁଁ କ ସେ ମନା କରୁଥିଲ ମୁଁ କହିଲି ନା। ଟିକେ ଭଲ ଟିକେ ଖାଅ ନୂଆ ଜିନିଷ ଟିକେ ଖାଅ ଚାଖ ଟିକେ ସବୁବେଳେ ଆଉ ପରିଶ୍ରମ କରୁଥିବ ନା। କିଏ କେବେ ଟିକେ ନିଜେ ଟିକେ ଶରୀରକୁୁ ସୁସ୍ଥ ରଖ।
ଆଉ କଷ୍ଟରେ ରାତିରେ ଯୋଉ ମାଙ୍କ ପାଇଁ ମା କିଛି କରିଥିବେ। ନ କରିଥିବେ।
ହଁ ସେଠୁ ଆମେ ଖାଇଦେଇକି ଆସିଥିଲୁ ନା ଆଉ କିଛି ଇଏ ନାହିଁ। ଭୋକ ଭୋକ ବି ଲାଗୁନାହିଁ। ହଁ ଘରେ ଆମର ହେଇ ଯୋଉ ସାନ ଭାଇ ଭଉଣୀ ଯିଏ ଅଛନ୍ତି। ଆଉ ସାନ ମାଆ ଯିଏ ଅଛନ୍ତି ତାଙ୍କ ପାଇଁ ନେଇ ଆଣିଥିଲୁ ସେଠୁ।
ପୁ ତମର ସବୁ ଘର ଲୋକ ଲୋକଙ୍କ ପ୍ରତି ଅଛି ସମାନ ଭାବନା ଭଲ ଲାଗିଲା ଶୁଣିକି।
ହଁ ସିଏ ଆମ ଯୋଉ ସାନ ପୁଅ ଯିଏ ସିଏ ସବୁବେଳେ ଆମ ସହିତ ବାହାରେ ଆଜି କହିଲା ନା ମୁଁ ଯିବି ନାହିଁ। ମୁଁ କହିଲି ସମସ୍ତେ ଅଛନ୍ତି ଘରକୁ ଯାହାହେଲେ ଟିକେ ନେଇଯିବା। ସମସ୍ତେ ଟିକେ ଖାଇବେ ତାଙ୍କୁ ବି ଟିକେ ଭଲ ଲାଗିବ ହଁ ଯାଇଥିଲେ ଆମ ପାଇଁ ଆଣିଲେ ଆମେ ଖାଇଲୁ।
ଭାଇ ତମ ବନ୍ଧୁ ତୁମ କଥାରୁ ଗୋଟେ ମତ ଲାଗିଲା ତମର ଭେ ଭେଦ ଭାବ ନାହିଁ ଏ ଦୁନିଆରେ ଏତେ ପଇସା ଥାଇକି ବି ଲୋକ ଭେଦଭାବ କରୁଛନ୍ତି କିନ୍ତୁ ତମର ଭେଦଭାବ ନାହିଁ। ଭଲ ଲାଗିଲା ତମେ ଘରକୁ ନେଇକି ଚଳଉଛ ଲକୁ
କରି କଣ ହବ ଦି ଦିନ ଜୀବନ ଆଜି ଅଛି କାଲି ନାହିଁ।
ହଁ